ହାଲୋ।
ହଁ କୁହନ୍ତୁ କଣ କରୁଥି ଥିଲେ। ଏଇ ରୋଷେଇ ଚାଲିଚି ଆଉ। ତମର?
ରୋଷେଇ ସାରି ଏ ଆମେ ଖାଇନୁ।
ଓହୋ ତମେ କରୁଚ ନା ଘରେ?
ହଁ ମୁଁ କରିଚି।
ହାଉସ ୱାଇଫ୍ ନା ଆ
ହାଉସୱାଇଫ୍ ନାଇଁ ହାଉସୱାଇଫ୍
ଆଚ୍ଛା ଆଚ୍ଛା କଣ ଆଜି ରୋଷେଇ କଲେ?
ଦିନବେଳା ଯାହା ମସଲା ତରକାରୀ ଉପରେ ହେଇଥିଲା ଆଉ ରାତିରେ ସାଧା ତରକାରୀ ଆଉ ।
ଆଉ ରଜରେ କୁଆଡେ ବୁଲାବୁଲି କଲେ ନା ନାଇଁ?
ହଁ ଟିକେ ବୁଲିବାକୁ ଯାଇଥିଲୁ ଆଜି ଆଉ ସଂକ୍ରାନ୍ତି ଯେହେତୁ ପଡିୁଥିଲା ସେ ପଡା ଆଉ ଘରୁ ବାହାରିନୁ କି କୁଆଡେ ଯାଇନୁ।
ଓ ହ ହୁଁ କୁଆଡେ ଯାଇଥିଲେ?
ଏଇ ପାଖ ପାଖ ଜାଗା ମାନଙ୍କୁ ଟିକେ ଯାଇଥିଲୁ ଆଉ।
ଓ ହଁ ହୁଁ ଆଉ ଘରେ କିଏ କିଏ ଅଛନ୍ତି ଆପଣଙ୍କର?
ଘରେ ବାକି ଆମେ ଚାରିଜଣ କେବଳ।
ଉଁ ହୁ କିଏ କିଏ?
ଆ ବାପା ମା ହଜବେଣ୍ଡ ମୁଁ ସେତିକି।
ଆଚ୍ଛା ଛୋଟ ଫ୍ୟାମିଲି ଆଉ ହାପି ଫାମିଲି ଆଉ।
ହଁ ପା । କଣ ।
କଣ କହିଲେ?
ହିଁ ତ କହିବନି?
କାହିଁକି ହ୍ୟାପି ରହିବନି?
ନାଇଁ ହାପି କହି ହବନି ଏବେ
ମ୍ୟାରେଜ ହେଇଚିକି?
ଏବେ ଏଇ ଚାରି ଛଅ ମାସ
ଆଉ ସେଇଠି ବି ହାପି କହି ହବନି କହୁଚନ୍ତି, ଆଉ କାହିଁକିନା ବାପ ଘରକୁ ଛାଡିକି ଆସିଚନ୍ତି ନା ଯାହା ବଲେ ସେ ଦୁଃଖ ଦୁଃଖ ଏପର୍ଯ୍ୟନ୍ତ ଯାଇ ନଥିବ ।
ସେଠି ସଟ ମନ କଥା ଗୋଟେ ଝିଅ ହିଁ ବୁଝିପାରେ। କିନ୍ତୁ ଗୋଟେ ରେ ହୁଁ। ଆଉ ଗୋଟେ ଗୋଟେ ଟାଇମରେ ଝିଅକୁ ହିଁ ଝିଅ ବୁଝିପାରେନି। ମାନେ ନାରୀ ନାରୀ କୁ ହିଁ ବୁଝିପାରେନି ।
ହଁ ସବୁ ସେମିତି ହେବେ ତାପରେ ଧୀରେ ଧୀରେ ଆଡଜଷ୍ଟ କରିଦେଇଛି ଆସ
ଓ ହଁ।
କାରଣ ମୁଁ ସେଇ ସିଚୁଏସନ ଦେଇକି ଆସିଚି ତ ତ ସେଇଟା ସେ ଫିଲ୍ ଟା ମୁଁ ବୁଝି ବୁଝିପାରୁଥିବି ସେଥିପାଇଁ ମୁଁ ଜାଣି ପାରିଲି
ଠିକ ଆପଣ ଆପଣ ବି ସେମତି ସେ ସେ ପାଖାପାଖି ନା କିଛି ବର୍ଷ ହେଇଗଲା।
ନାଇଁ ମୋର ପାଞ୍ଚ ଛଅ ବର୍ଷ ହେଇଗଲାଣି ମୋର ଗୋଟେ ତିନି ବର୍ଷର ଝିଅଟେ
ଆଉ
ହୁଁ। ସେଇଥିପାଇଁ ମୁଁ ପଚାରିଲି କି ଯୋଉ କହିଲ ହାପି ନୁହଁ ନା ସେଇଥିପାଇଁ ମୁଁ ପଚାରିଲି କଣ ପାଇଁ ହାପି ନୁହଁ । କାରଣ ସେଇଟା ସିଚୁଏସନ ମୁଁ ବୁଝିପାରେ ନା । ଯାହପିଲେ ବାପା ମାଙ୍କୁ ଛାଡ଼ିକି ଆସିକି ବାହା ହେଇକି ରହିବାଟା ଝିଅଙ୍କ ପାଇଁ ବହୁତ କଷ୍ଟ । ଗୋଟେ ଗୋଟେ ପ୍ରକାରରେ ବଢିଥିବ ଆଉ ଗୋଟେ ପ୍ରକାରରେ ଯୋଉ ଆସିକି ମାନେ ଶାଶୁ ଶ୍ୱଶୁରଙ୍କ କଥାରେ ଆସିକି ସବୁ ଚଳିବା ଟା ଟିକେ କଷ୍ଟ ହୁଏ ଆଉ ନର୍ମାଲ ସେଇଟା ଏବେ ତମକୁ ଭଲ ଲାଗୁନି ପାଞ୍ଚ ଛଅ ବର୍ଷ ବେଳେ ତମର ସେଇଟା ଆଦତ ରେ ପଡିଯିବ ଯେ ତମକୁ ଭଲ ଲାଗିବ କଣ କରିବ ଯାହାଫଲେ ତ ଯୋଉ କୁହନ୍ତି ଝିଅ ମାନେ ଦୁଇ କୂଳକୁ ହିତ ସେମିତି ଆଉ ମନ ଲାଗିବ ଆଡଜଷ୍ଟ କରିବ ବୁଝିବ ସବୁ କରିବୁ ଆଉ କଣ କରିବା ଏ ନିୟମ ଯିଏ ବାହାର କରୁଚି ତାଙ୍କୁ ଆକ୍ଚୁଆଲି ବାଡ଼େଇବା କଥା। ହାଲୋ। ହାଲୋ। ହାଲୋ ଶୁଭୁଚି